ଆଜ୍ଞା
ହ୍ୟାଲୋ
ହ୍ୟାଲୋ ହଁ ହ୍ୟାଲୋ
ମାନେ ଏବେ ଯେଉଁ କଲ୍ଟା କଲି କଣ ଡାଇରେକ୍ଟ ଦଶ ମିନିଟ୍ ପାଞ୍ଚ ସେକେଣ୍ଡରୁ ଷ୍ଟାର୍ଟ ହେଲା
ହେଁ ନା ତ
ମୁଁ ସ୍କ୍ରନ୍ଟ ପଠାଉଛି ଫଟୋଉଚି ଦେଖେ
ଆଛା ଆଡେ ଶୁଣୁ ତ କଣ୍ଟିନ୍ୟୁ କଣ୍ଟିନ୍ୟୁ ହଉ ଦେଖେ ଟଣ୍ଟି ମିନିଟରେ ଗାଡିଦବୁ ଆଉ ହେଲା
ହଁ ହଁ ମାନେ ସେଇଟା ଖାଲି ସେତିକିରେ ଅଟକିଛି ସେ ବଢ଼ୁନି କି କମୁନି
ହଉ ମୁଁ କହିଦେବି ଆଉ। ବ୍ଲିଚ ହଉଥିବ କି କଣ ବଧେ ଆଉ।
କିନ୍ତ ଏଇଟା କଣ ସେ ମୁଁ ଜାଣିନି। ସହୁଥାଉ ଛାଡ଼ ହୁଁ।
ଏଇ ଯୋଉ କଣତ ଗୋଟେ କହୁଥିଲି ମୁଁ ଗୋଟେ କଥା ଭାବୁଥିଲି।
କଣ?
ସହିତ ଯେବେ ଦେଖା କରିବାକୁ ଯାଆ ତାର ସବୁ ଫେବରେଟ୍ ଫେବ୍ରେଟ ଜିନିଷ ନେଇକି ଜିଆ ହେଲା। ମାନେ ଫାଷ୍ଟ ଓରିଓ ବାଲା ଡେରି ମିଲ୍କ। ନିଜ
ଓରିଓ ଦେରୀମିଲକ
ଆଉ ଆମେ ଏଇଟା କହିବା କିଛି ଆମନି। ଆମ ନିଜ ପଇସାରୁ ଅନିଚେ ସେ ଆହୁରି ଖୁସି ହେଇଯିବ।
କିନ୍ତୁ ରିଜନଟା ପଚାରିଲେ ଆନ୍ସର କଣ ଦେବୁ।
କହି ଦବା ସତ।
ଯଦି ସେମାନେ କହିବାେ ଆଡ଼୍ କରିବା ପାଇଁ
କରିଦବା।
ତ ତାପରେ ଦେଖିବେନି।
ଦେଖିଲେ ଭାଇ ଆମ ପାଇଁ ଇମ୍ପୋର୍ଟାଣ୍ଟ କିଏ।
ଆମ ପାଇଁ କି
ନହେଲେ ଗୋଟେ କାମ କରିବା। ନ। ନହେଲେ ଗୋଟେ କାମ କରିବା ଆଇଡିଆ କହିକି ଯେ ଏଇଟା କିଛି ଗୋଟେ ମେମ୍ବରକୁ ନେଇିକି ହେଇଛି ଆମେ ଜାନନଥିଲୁ ଆମେ ଦି ଜଣ ଆଡେ ଯାଇଥିଲୁ। ଆମେ କିଛି ବି ବିଶ୍ଵାସ ନଥିଲା ବଟ।
ମୁେ ଜୁପିଟା ଫ୍ରେଣ୍ଡକୁ ବି କ କ। ବହିବୁ କି ପା।
ହ୍ୟାଲୋ ଶୁଣ ଶୁଣ ଶୁଣୁ ଛାଡେ ମାନ। ବି କଥା କହୁଥିଲେ ଆମେ ଯୋଉ ଓରିଓ ବାଲା ଡେରି ମିଲ୍କ ନବା ଆଉ କଣ ନବା।
ହଁ।
ଆଉ କଣ ନବା କଣ।
ଆଉ ଗୋଟେ ଭଲ ସବ। ଫୁଲ ନେଏଇଯିବା।
ଶବାର୍ ତାକୁ ବହୁତ ଭଲ ନୁହ।
ତାପରେ ଚକଲେଟ୍ ନେବା।
ହଁ ହଁ ଚଲେ ଚକୋଲେଟ ତ କହିଲୁ ହଁ ଆଉ କଣ ଆଇସ୍କ୍ରିମ ଆସ୍କ୍ରିମ୍ ନବା। କେ ତରଳ ଯିବ ଯଦି ସେଇଠୁ କିନ୍ଦବା।
ହଉ ତ ଦେଖିବା ଆଉ ଓରିଓର ସବୁ ଫ୍ଲେଭର ନେଇଯିବା ଚକୋଲେଟ୍ ଭାନିଲା। ଷ୍ଟ୍ରବେରି।
ହଁ ହଁ ହଁ। ହୁଁ।
ପରେ ଓରିଓ ଉପରେ ହିଁ ଯାହା।
ତା ଓରିଓ ଉପରେ ପୁରା ସବୁ ଦେଇଦବା ଆମେ ଭାବୁଛେ। ଲେ କିଛି ଗୋଟେ ଅନଲାଇନ୍ ଅର୍ଡର କରିଦବା କି ଆଗୁଆ ହିଁ ଅର୍ଡର କରିବାକୁ ପଡିବ ଯଦି କିଛି ଦବା ସେମିତି ସ୍ପେସିଆଲ।
ହଁ ଚକଲେଟ ବଗେରା ଯାହା ସବୁ ଦବା।
ସେଇଟା ତ ଆମେ ବ୍ଲିଙ୍କିଟ କରିଦବା ଆସିବହାରି ମୁଁ ଭାବୁଛି। ଆଉ କିଛି ସ୍ପେଶଆଲ ଜିନିଷ ଗୋଟେ ଖୁସି ହେଇଯିବ। ଅବଶ୍ୟ ଆଉ ବି ବେଶୀ ରଖିଲେ କାଳେ ତାର ମାନେ ମାନେ ଏମିତିରେ ମାନେ ଯୋଉ ମାନେ ଅଙ୍କଲ କାଳେ କଣ ଭାବିବେ କହିବେ।
ଆରେ ଏମିତି ନର୍ମାଲ ଚକଲେଟ ହି ଦେଇଦେବା ଆଉ।
ହଁ ଖାଲି ଚକୋଲେଟ ହିଁ ଦେଇଦବା ଗୋଟେ ରୋଜ କି ପୁରା ବୁକେ ଦବାନା ରୋଜ୍।
ନାଇଁ ନାଇଁ ସିଙ୍ଗଲ ସିଙ୍ଗଲ ସିଙ୍ଗଲ ନହେଲେ ଦି ତିନିଟା ଭୁଲ ଗଲା।
ନିୁଶ୍ଚିତା ହଁ ମାନେ ବେଶୀ ବଡ କରିବାନି ଆଉ ବୁଝିଲେ। ମୁଁ ଯେମିତି କରଥିଲି ମୁଁ ଯେମତି ମୁଁ ତତେ ମୁ ସିଙ୍ଗଲ ଗୋଟେ ଫ୍ଲାାର ଦେଇଥିଲେ ନା ଦି ତିିଟା ଦେଇି
ଗୋଟେ
ହଁ ହଁ ହଁ ମୁଁ ଫାଷ୍ଟ ଦି ତିନଟାୁଥିଲି ତାପରେ ମତେ ଦି ତିନଟା ଗୋଟେ ଭଲ ଲାଗିଲାନି ତାପରେ ମୁଁ କହିଲି ଗୋଟେ ସିଙ୍ଗ ରେ ହିଁ ଗୋଟେ ରପ୍ କରିଦେଲେ ଭଲ ଦେଖାଯିବ ସେଥିପାଇଁ ଗୋଟେ ସିଙ୍ଗଲ ହଇିବାକୁ ପଡୁ
ନହେଲେ ଏମିତି ବି ଦେଇହବା ରୋଜ ନ ଲକ ଚଡ଼ଲଗା ବାା ଫୁଲା ଗୋଟେ ବଡ ବାଲା ଲିଲି ଟାଇପ ର ଦେଇଦବା
ଲି ଲିଡାଇବ୍ର ହ
ବଡ ଆସୁଛି ଏ ତ ହ୍ୱାଇଟ କଲର ତାର ବହୁତ ସାରା
ଆମକୁ ଗୋଟେ ଫୁଲ ଦୋକାନ ରେ ରହିବାକୁ ପଡିବ
ଆଉ ଦେଖିିବା
ତୋଟା ତୋ ବଡେ ମୁଁୋଟା ଦେଇଥିଲି ସେଟା ଗୋଟେ ବହୁକ୍ପଟେ ଥିଲା ମାନେ କଣ କହିଲୁ ହଉଛି ମାନେ ମୁଁ ଫା କଥା ସେଦିନ ତା ପୂର୍ବ ଦିନ ମୋର ଗୋଟେ ଇଛ ଥିଲା କି ମୋର ଗୋଟେ ଇଛ ଥିଲା କି ମୁଁ ତାକୁ ଦେବି ବୋଲି ହେଲା ବଟ ତୋର ର ମାନେ କଣ କହିଲୁ ମୁଁ ଭାବି ପାରୁନଥିଲି ଯେ କେମିତି ଦେବି ହେଲା ତା ମୁଁ ଭାବୁଥିଲି କି ଯେ ମାନେ ଫାଷ୍ଟ କଥା ମୁଁ ତ ସେପଟ ଘରକୁ ସି୍ ହେଇନଥିଲି ତ ମୁଁ ଏଇଟା ଭାବୁଥିଲି କି ଯେ ମାନେ ମାନେ କଣ ମାର୍କେଟ ବିଲ୍ଡିଂ ଗଲି ବୋଲି କି ନେଇ ଆସିଲି ଆଉ।
ହଁ।
ସେଇଠି ହିଁ ମାନେ ମାର୍କେଟ ବିଲଡିଂ ରେ ଥାଏ ନା ବହୁତ ସାରା ମାନେ ଏମତି ଫୁଲ ଦୋକାନ ତ ସେଇଠୁ ମାନେ ନେଇ ଆସିଲି ଆଉ। ହାଲୋ। ହୁଁ। ଆଉ କାଲି ରଜ।
ରି ବାଲା ଲେଟର୍ ଲ କରିବା ପାଇଁ କି? ଛାଡ ଏତେ କରିବା ବି ମାନେ ଏମିତି ଦରକାର ନାହିଁ ଭାବୁଛି।
ହଁ ଏତେ ସବୁ ନର୍ମାଲ ହେଇଗଲାଣି ନା।
ଆ ଏବେ ପୁଣି ସେଇ କଥା କ ଆହୁ ତ ରିପିଟ କଲେ ଅସୁବିଧା ଆହୁରି ତାଠୁ ବେଟର।
ମତେ ତ ଆହୁରି ମାନେ ଶୁଣିବାର ହିଁ ଅଛି।
ହଁ ମୁଁ ଶୁଣି ଦେଇଛି ମୁଁ ଶୁଣି ଦେଇଛି ଏବେ ତୁ ଶୁଣିବୁ ତା ସାମ୍ନାରେ ମୁଁ ଆହୁରି ଶୁଣେଇବି ତତେ ମାନେ ମୁଁ ଯେତିକି ସବୁ ଚୁପ୍ ରହିଯାଇ ଚି ମାନେ ମୋ ପାଟରୁ ବାହାରିନି ତୁ ମନେ ପକା ମୁଁ ଯ କିଛି କହି
ଯେତିକି ବି କହିଛି ବହୁତ କହି ଚି ହେଲା ମୁଁ ସେ ଟାଇମ ଟିକେ ଟ୍ର ମାଟ ଟାଇଯ ହେଇଖକି ଥିଲି ବୋଲି ତୁ ବେଶୀ କିଛି କହିଲୁନି।
ସେଇ ସେଥିପାଇଁ କି କହିଲିନି କିନ୍ତୁ ମୋ ପା ପେ ପଟରେ ରାଗ ସରିନି।
ଓ ହୋ ହୋ।
କାହିଁକି ଭୁଥ ବଙ୍ଗଲାର ପୂର୍ବଦିନ ରାତିରେ ସାରିଥିଲି ଅଧା।
ମା ମାନେ ମୁ ମାନବିକୁ ଚାଟ ଦେଖେଇବି ମାନେ ଭୂତବଙ୍ଗଲା। ପୂର୍ବ ଦିନ କଥା କିଛି କହନା ତୁ ମାନେ ମତେ ସେଟା ବୋଧେ ଜୀବନ ସବୁଠୁ ମାନେ ଏଇଭଳିଆ ଆମର କେବେ ହେଇନଥିବ ନୁହ।
କି ଦୁନିଆରେ ଥିଲି ମୁଁ କିଛି ଜାଣିନି। କଣ କହିଛି। କଣ ନାଇଁ ମୋତେ କିଛି ମନେ ପଡୁ ନାହିଁ କିନ୍ତୁ ମୁଁ ଜାଣିଛି କିଛି ଗୋଟେ ଏପଟ ସେପଟ। କଇଛି।
ମାନେ କିଛି କହିବିନି ମୁଁ କିଛି କହିବିନି। ମାନେ ମୁ ମାନବି କୁ ଖାଲି ସେ ଚାଟ ଗୁଡା ଦେଖେଇବି ହେଇଦିନ ଦେଖେଇବି। କଉ ରେଟରେ। ଚିଲେଇ ଥିଲୁ ମୋ ଉପରେ
ଚିଲେଇ ନଥିଲି କହିଥିଲି। ଆରେ ସତରେ ନା ଏଇଟା ଆକଚୁଲି ଏଇଟା ଆକ୍ଚୁଆଲି ଅଧାରେ ଅଟକିଯାଇଥିଲା କାହିଁକନା ମୁଁ ସେଦିନ ସେତେବେଳେ ମୁଁ। ତୁ ବି ଟ୍ରମାଟୋ ଆସିଥିଲୁ। ମୁଁ ବି ଟ୍ରମାଟୋ ଆସିଥିଲି କଣ କହିବି କିହି ଜାଣିପାରୁନଥିଲି ଟିକି କାମ ଡାଉନ୍ ହେଲା ଅଧା ବା କରିଥିଲା ଏବେ ବି ମୋର ସତ କହୁଛି ଅଧା ବାହାରି ବହୁତ ବାକି ଅଛି ମାନେ ତାଠୁ ଅଧିକ ରାଗ ତୋ ଉପରେ ଅଛି ସତ କହୁଛି ମେ ତା ଉପରେ କିଛି ମାନେ କଣ ତାଠୁ ମୁଁଠୁ କଣ କରିବି କିନ୍ତ ମତେ ଅଧ ତୋ ଉପରେ ଏବେ ବି ଅଛି ଏଇଟା ମନ ବି ଆଗରେ ଆଉ ଟିକେ ବାହାରିବ ଆଉ
ଓ ଓ ଓ ମୁଁ ଭାବୁଛି ଦେଖା କରିକି କହିବାନି କେମିତି
ଦେଖା କରି କିିଁ କହ ଦେଖା କର
ଦେଖ କରିକି ଭାଇ ମତେ ଆଖି ସହିତ ଆଖି ମିଶ
କିଛି ନାଇଁ ସେଇଟା ହିଁ ଗୋଟେ ଗୋଟେ ୱେ କି ହଁ ଭାଇ ମୁଁ ଫିଲ୍ କରିପାରୁଛି ମୋ ଭୁଲଟା
ମୁଁ ଭଲରେ କହିଦେବି ସେ ତା ପର ଦିନ ମୁଁ ଭାବୁଛି ତାକୁ ଏକୋଇଶ ତାରିଖ ରାତିରେ ଆସିକି କଲ୍ କରିବି କଥା ହେଇଯିବି ସେ ବିଷୟରେ? ବାଇଶି ତାରିଖ ଦିନ ଦେଖା କରିବି
ହଁ ହେଇପାରେ କିନ୍ତୁ ମୋତେ କଲରେ ଯେମିତି ଆଡ଼୍ କରିବାକୁ ନ ଭୁଲୁ
ଆରେ ସେ ମୁଁ ଭାବୁଛି କଲରେ ହିଁ କହି
ହେଲେ ତୁ ହିଁ କଲ୍ କରିବୁ ମାନିବିକୁ ତୁ କଲ୍ କରିବୁ ତ ତୁ କଲ୍ କରିସାରିଲା ପରେ ମୋ କଣ କରିବୁ ଆଉ ଷ୍ଟାର୍ଟିଂରୁ ହ୍ଵାଟ୍ସଆପ୍ କଲ୍ କରିବୁ ହେଲା ଆଉ ନର୍ମାଲ କଲ୍ କରିବୁନି।
ହଁ ମତେ ସେଦିନ ବାଲକୁନି ରେ କେତେ ଘଣ୍ଟା ବୁଲିବାକୁ ପଡିବ ମୁଁ ଖାଲି ଭାବୁଛି।
ତୁ ନର୍ମାଲ୍ କଲ୍ କରିବୁ ପୁଣି ମୋର ଯଦି ମଝିରେ କଲ୍ କଟିଯିବ ମୁଁ ତତେ ପଛାଶଥର କଲ୍ ଆହୁରି କରୁଥିବି ତ ତାଠୁ ଭଲ ହ୍ୱାଟ୍ସଆପ୍ କଲ କରିବୁ ମୋର ଯଦି କଟିବ ମୁଁ ଜଏନ୍ କରପାରିବି।
ମୋର ସେଇ ପ୍ରୋବ୍ଲେମ ଟା ହେଇଥିଲା ନା ସେଦିନ ହଁ ଆମର କଣ ପିଠା ପିଠା ବତ୍ରା ହେଲାଣି ଭାଇ ମୁଁ ଭ ଭ ଭଉଣୀ ଘରକୁ ବି ଯିବି।
କଣ କହୁଛୁ?
ଭଉଣୀ ଘରକୁ ବି ଯିବି ମାନେ କାଲି ଯି ଆଇଦର କାଲି ଯିବି ନହେଲେ ଲାଷ୍ଟ ରଜ ଦିନ ଯିବି କହୁନି ଗୋଟେ ଯିବି ଆଉ।
ଆଚ୍ଛା ଆଚ୍ଛା।
ତା ଭିତରେ ମୋର ଭଉଣୀ ଘରକୁ ବି ଯିବାର ଅଛି ଆଉ କା କାଲି ଯିବି ନହେଲେ ଆଉ ସେ ଗୋଟିଏ ହିଁ ପ୍ଲାନ୍ ଅଛି ଆଉ କିଛି ସେମିତି ମୋର ପ୍ଲାନ୍ ନାହିଁ।
ହଁ ମୋର ଏଥିର କିଛି ବି ପ୍ଲାନ୍ ନାହିଁ ସବୁ କହିବାର ନା ଏମିତି କିଛି ଭାବା ଭାବି ନାହିଁ କାଲି ଯେତେବେଳେ ମୁଁ ଶୁନିଲି ଠୁ ଶୁଣିଲି ସେ ମସ୍ତ ପୁରୀରେ ଏକୁଟିଆ ବଇଛି ମୁଁ କହିଲି ମନ୍ଦିର ଯାଇଥିଲି ହଁ ତ ଏମିତି ଗପୁଥିଲି ତା ସହିତ ବହୁ ଟାଇମ୍ କଥା ହେଇଛି
ହଁ।
ଆଜି ସକାଳୁ ବି ମୁଁ କହିଲି ଆକ୍ଚୁଆଲି କାଲି ମୁଁ ତାକୁ ଥଣ୍ଡା କଥା ମାନେ ମୋ ଦେହ ଖରାପ କଥା କିଛି କହିନି। ମୁଁ ତାକୁ କହିଲି ମୁଁ ଗୋଟେ ସୋ କରିଥିଲି ଗୋଟେ ଖରାପ ସପ୍ନ ଦେଖିଲି ଉଠିଗଲି। କିଚେପଣପଣ ଦେଖି କରିଦେଲି। ହେଲା ତାପରେ କହିଲା କାହିଁ ମରି ସପ୍ନରେ ମରି ମରି ଯାଇଥିଲୁ ନା କଣ ମୁଁ କହିଲି ସେଇଭଳିଆ
ଉଁ।
ତାପରେ ଆଜି ସକାଳେ ତ କଥା ପ଼ଥିଲା ଏମିତି ଗୋଟେ କଥାରୁ ନା ସକାଳ ସାଢ଼େ ପାଞ୍ଚଟାରେ ଉଠିକି ରିଲ୍ ପଠେଇକି ଶୋଇପଡ଼ିଲାଣି ମୁଁ କହିଲି ସେ କହିଲା କଣ କଣ କହିବି ଏଇ ରିଲ୍ ପଠେଇକି କହିଲେ ଆଉଥରେ ଶୋଇପଡ଼ିବି ମୁଁ କହିଲି ସେୟା ହ ସେଇ ଟାଇମେ ଉଠିକି ମେସେଜ୍ ଥିଲା ତାପରେ ଆମର କୁ ଗ ସରେ ପୁଛି
ହଁ ଆରେ ଯୋଉ ସେ ମୁଁ ଦେଖିଲି ରିଲ ଗୁଡାକ ମାନେ ନିଦ ହଠତ୍ ଭାଙ୍ଗିଗଲା ମାନେ ବହୁତ ଏି ବହୁତ ଥଣ୍ଡା ହେଇଯାଇଥିଲା ନା ସେ ସେଥିପାଇଁ ହିଁ ନିଦରା ଭାଙ୍ଗିଗଲା ନିଦାରା ଭାଙ୍ଗିଗଲା ଯୋଉ ମୁଁ କହିଲି ଟିକେ ଉଠି ପଡିବା ମାନେ ଉଠିଲି ଜଉ ଟିକେ ରିଲ ଟା ଦେଖିଦେଲି ରିଲ ଦେଖିଦେଲି ରିଲ ଦେଖିଦେଲା ପରେ ମୁଁ ତ ଶୋଇ ହିଁ ଥାନ୍ତି ଅଭିଅସଲି ଟିକେ ରିଲ ପଠେଇଦେଲି ଆଉ
ତାପରେ ଏବେ ଧୀରେ ଧୀରେ ହେଲାଣି ଏବେ ସେଇ ମୋର କାଲିଠୁ ସେଇଆ ପରଦିନଠୁ ସେଆ ଖାଲି କମେଡ଼ିରେ ତାପରେ ମାନେ ମୁଁ ଜାଣିଛି କଣ ସିଏ ସିଏ ସାଢ଼େ ବାରଟା ଗୋଟେ ବେଳକୁ ରିପ୍ଲାଏ ଦିଏ ମୁଁ କାଲି ସାଢ଼େ ଗୋଟେ ଯାଇ ଆଣିଥିଲି।
ସିଏ ପ୍ରାୟ ଶୋଉନି ରାତିରେଳେ ମାନେ ପୁଣି ଆଉ ସାଙ୍ଗ ସାଙ୍ଗୁଛୁ ଇଏ ଗୋଟେ ଏତେ ମାନେ ଦିବଂଶ ବି ମାନେ ମାନେ ଭାଇ ଜଲଦି ଉଠୁଛନ୍ତି ଡେଲି ମାନେ ଇଏ ବି ସେଇଥିରେ ମାନେ ଦେବାଂଶ ଜଲଦି ସୋଇ ବଡ଼ିି ସୋଇଏ ନ ଚଲଦ ବଟ
ନାଁ ସୁଏ ଜଲଦ ତ ସୋଇ ଜଲ୍ଦୀ ଏଗାରଟା ଭିତରେ ସୋଇ ପଡ଼େ।
ହଁ ହଁ ଏବେ ଏବେଠିକ ମାନେ ସେ ଖରା ପାଇଁଁ ଶୋଇପାରୁନି।
ପୁଣି କାମ ପାଇଁ ଲଟ୍ ନାଇଟରେ ଫେରୁଛି
ହଁ ହଁ ସେ ସକାଳୁ ଉଠିକି ପୁଣି ଯାଉଛି ନା ହଁ ହଉ ସାଙ୍ଗ ରଖ ରଖୁଛି ହେଲା। ଯା
ମୁଁ ମାମା ଡକ ଲଣି ପ
ହାଲୋ